ହଁ।
ହଁ ଏବେ ଠିକ୍ ଶୁଣା ଯାଉଛି?
ହଁ ସୁନା ହେଉଛି ଭାଉଛ ଜୟଗୁରୁ।
ଜୟ ଗୁରୁ ଜୟ ଗୁରୁ।
କଣ କରୁଛ?
କଣ କରୁଛି ଏବେ କାମ ଦାମ ସବୁ ସଇଲାଣି ଏବେ ଖାଲି ଶୋଇବା ପାଇଁ ଯାଉଛି।
ଆଉ ମୋ କଥା ମନେ ପଡୁନି କି?
ମନେ ତ ପଡୁଛି ସବୁବେଳେ ହେଲେ କଣ କରିପାରିବି?
ଆଉ କାଇହିଁ ଆସୁନ ତ ଘର ଆଡେ?
ଘର ଆଡେ ଗାଡିରେ ତେଲ ନାହିଁ।
ଗାଡ଼ିରେ ତେଲ ନାହିଁ।
ନାଁ।
ହ ନହେଲେ ଭାଇଙ୍କ ଗାଡିରୁ ଚୋରି କରି ପକେଇଦିଏ।
ତମେ ଜାଣିଥିଲ କି?
ହଁ ମୁଁ ଜାଣିଥିଲି ତ ସେଥିଲାଗି।
ଓ ହୋ ହ ଆସଇଲେ ଆଉ।
ହଁ।
ଆଉ କଣ କରୁଛ କୁହ?
ମୁଁ ଏଇଟା ଶୋଇଛି ଆଉ। କଣ କରିବି କାମ ସବୁ ସରିଲା ସରିକି ଶୋଇଛି ଆଉ। ଆଉ କଣ ଖାଇଲ?
ଆ ଖାଇଲୁ ଡାଲମା।
ହଁ ହଁ। ରୁଟି ଡାଲମା।
ହଁ।
ଆଜି ସମସ୍ତଙ୍କର ରୁଟି ଡାଲମା ହୁଁ ଦିଦି ପାଖ ତାକୁ ବି ଫୋନ କରିଥିଲି ସେଠିକି ତାଙ୍କର ବି ରୁଟି ଡାଲମା ହେଇଥିଲା।
ହଁ ତାଙ୍କର ସବୁ ପେସେଣ୍ଟ ଅଛନ୍ତି ନା। ହଁ ସେ ଦିଦି ବୁଝିଲି ଆଉ ତମ ଆଗ
ହଁ ତାଙ୍କର ବି ରୁଟି ଡ଼ାଲ
ତମ ଆଗରୁ ମୁଁ ବି ବୁଝି ଦେଇଥିଲି ହେଲା ଯେ ତାଙ୍କର ସବୁ ପେସେଣ୍ଟ ଅଛନ୍ତି ତ ମସଲା ମସଲି ସକାଳେ କରିଥିଲେ ଆଉ ଏବେ କଣ ଆଉ ମ ମସଲା କରିବେ କି ସେଥିପାଇଁ ସନ୍ତୁଳା ଡାଲମା ବାସ୍।
ହଁ ମତେ କହୁଥିଲେ କ ହୁଁ
ସୁତା ଭାଇ ବି ପେସେଣ୍ଟ ଆଉ ଇଆଡେ ତୋଫାନ ନା ସବୁ ଅଛନ୍ତି। ସେଥିପାଇଁ କି ଏକାଥରେ କି ଡାଲମା କରିଦେଲେ ଆଉ।
ରୁଟି ଡାଲମା ଟା ବି ଭଲ ଦେବା ପାଇଁ।
ହଁ ଦେହ ପାଇଁ ଭଲ ରୁଟି ଡାଲମା ସନ୍ତୁଳା ଟା ବି ଭଲ ଲାଗେ। ଏଥିରେ ଖାଲି ମାନେ ଡାଲିଟା ଆଡ ହେଇଛି ତାଲେ ଡାଲି ନାହିଁ ଆଉ।
ଅନ୍ତୁଳା ବ ଲାଷ୍ଟୁ ଲଙ୍କା ଜିରା ଗୁଣ୍ଡ ଦେଇଦବା ଆଉ ଜବରଦସ୍ତ୍ ହେଇଛି।
ହଁ। ତା ଦେହରେ ଭୃଷୁାଣ ପତ୍ର ଟିକେ ଛୁଙ୍କ କରିକି ଛାଡ଼ି ଦେଇଥିବ।
ହଁ ହଁ ତାର ବାସ୍ନା ଗୋଟେ ଅଲଗା ନା।
ଅଲଗାଟାଇବର।
ହୁଁ।
ଆଉ ଗୋଟେ ଜିନିଷ ପଡେ। ତା ଦେହରେ ମୁଁ ଜାଣିଛି ଏଇଟା କଣ ପିଆଜ ରସୁଣ। ସେଇଟା ପହିଲେ ତ ଆହୁରି କିନ୍ତୁ ବାର ବାରରେ ଖିଆ ହୁଏନି ଆଉ।
ହଁ ରସୁଣ ଛୁଙ୍କ ଦେଇଦେଲେ।
ହଁ।
ହୁଁ ହ କାଲି ତ ଶୁକ୍ରବାର ହବ। ମୁଁ କରିଥିଲି ରୁଟି। ଆଉ ବନ୍ଧାକୁ ବି ଭଜାଇଥିଲା ମୋ ବାପା ଅନିଦେଇ ଥିଲେ ଖରା ବଳେ।
ହଁ।
ହଁ ତ ଥିଲା କାହିଁକି ନା ମୁଁ ତ ଖିଚୁଡ଼ି ବନେଇଥିଲି। ମତେ ଫୋନ କଲେ କହିଲେ କି ହଁ ମତେ ଫୋନ କଲେ କହିଲେ ଆଉ ହଁ କଣ ରୋଷେଇ କରୁଛୁ ମୁଁ କହିଲି ଖିଚୁଡି ବନଉଛି। ଆଉ ଟମାଟୋ ଖଟା କରୁଛି ନା ତୁ ତ ଖାଇବୁନୁ। ମୁଁ କହିଲୁ ମୁଁ ସେଥିି ଟେ ଖାଇଦେବି ଆଉ ଆଉ କିଏ ମୋର ଭାତ ରୋଷେଇ କରୁଛି। ସିଏ ସବୁ ନ କହିକିରି ଭାତ ଡାଣ୍ଲି ବନ୍ଧାକୋବି ଭଜା ଆଳୁ ଚ ଖା ସବୁ ଧରିକି ଆସିଛନ୍ତି।
ଯାହା ହେଇଥିଲା ସବୁ ସବୁ ନେଇ ଆସିଛନ୍ତି ଆଉ।
ସବୁ ନେଇକି ଆସିଛନ୍ତି ମୁଁ କହୁଥିଲି ଭାତ ଖାନ୍ତିନା ନା, ମୁଁ ଜାଣିଛି ତୁ ଖିଚୁଡି ଖାଇବୁନୁ ଆଉ ସେମିତି କଣ ରହିବ ନେଇ ଆସିଲି
ହୁଁ। ତାହେଲେ ଯାହାହେଲେ ବି ବାପାଙ୍କ ମନ ନା ବାପାଙ୍କ ମନ ନା ଆଉ ଝିଅର କଥା କିଏ ବୁଝିବ ତା ପାଇଁ ଇଆଡ଼େ
ହଁ, ନାଇଁ ମୁଁ ମନେ ମନେ ଭାବୁଥିଲି ମୁଁ କହିଲି ରୋଷେଇ କାହିଁ କରିବି ନହେଲେ ସେଇଆ କୁ ନହେଲେ ବାପାଙ୍କୁ ଫୋନ କରି କହିବି ନହେଲେ ପଠେଇଦେବେ କିନ୍ତୁ ସିଏ ଦେଖିଲା ବେଳୁ କେମିତି କେଜାଣି ଧରିକି ପଳେଇାଇଛ ଭାତ ଫାତ ପୁରା ମିଲ ରେଡି, ମୁଁ ସେଠୁ ତାପରେ ସେଠୁ ଫୋନ କଲି ମୁଁ କହିଲି କଣ ଭାତ ଆଣିକି ଆସିଛ ନା ତୁ ଖିଚୁଡ଼ି ଖାଇବୁନୁ ମୁଁ ଜାଣିଛି ତୁ ଙ୍ଗୁ ପୁ ହେଇ ଟିକେ ଟିକେ ଖାଇବୁ। ଆଉ ସେଇଥିପାଇଁ ନେଇ ଆସିଛି।
ହ।
ଆଉ ତ ଖରାବେଳେ ୟାଙ୍କୁ ଆଉ ବାପାଙ୍କୁ ଖିଚୁଡ଼ି ଟିକେ ଟିକେ ଦେଇଦେଲିି ଆଉ ମୁଁ ମା ଟିକେ ଭାତ ଡାଲି ଆଳୁ ଚ ଭାତ ରହିବନି ଖରାପ ହେଇଯିବ ହାତ ବସି ଚକଡା ହେଇଛି। ଆଉ ଟିକେ ବନ୍ଧାକୋବି ବି ହଁ। ବନ୍ଧାକୋବି ଭଜା ଟିକେ ଖାଇଲୁ। ତାପରେ ଆଉ ବନ୍ଧାକୋବି ଥିଲା। ହେଠୁ ହେଇଗଲା ସେ ବି ଦେଇଦେଲି ବାପାଙ୍କୁ ଆଙ୍କୁ ଦେଇଦେଲି ରୁଟି ଆମେ ଖରାରେ ଖାଇ ନଥିଲୁ ରୁ ଭା ଭାତ ଖାଇଥିଲୁ ତ ଖିଚୁଡି ଖାଇନଥିଲୁ। ହେଲେ ଟିକେ ଖିଚୁଡି ଖାଇଦେଲୁ ଆଉ ଟିକେ ଟିକେ ସେମିତି ଖାଇଦେଲୁ
ହେଲେ ଏବେ ଖିଚୁଡି ରେ ଚଳିଗଲା?
ହଁ, ଆମେ ଦି ଜଣ ଖିଚୁଡ଼ି ଖାଇଦେବୁ ସେମିତି କାହିଁକି ନା ରାତି ଟା ଟିକେ ହାଲକା ହେଲେ ବି ଚଳିବ କିଛି ଅସୁବିଧା ନାହିଁ। ଖରା ବେଲ ଟା ଟିକେ କଣ ଖିଚୁଡ଼ି ଖାଇଥିବି ପୁଣି ଆଉ ଟିକେ ପରେ ଭୋକ ଲାଗିବ କାହିଁକିନା ମୁଁ
ଭୋକ ଲାଗିବ କାରଣ ହେଟା ଶାନ୍ତି ଲାଗିନାହିଁ ହଁ, ଶାନ୍ତି ଲାଗିିନଥିବ ନା?
ଆଉ ତାପରେ ମତେ ନା ଭାତ ଲୁଣ ଲଙ୍କା ଦେଲେ ବି ମୋର ଶାନ୍ତି।
ସବୁ ଝିଅ ମାନେ ସେଇଆ।
ହୁଁ।
ସବୁ ଥାଏ ଡା ମାନେ ଏ ଖେଚୁଡ଼ି, ପୁରୀ ତାପରେ ଅରୁଆ ର ମାନେ ଯୋଉ ଇଏଟା ଘିଅ ଅର୍ଣ୍ଣ ଟା ଏସବୁରେ ଶାନ୍ତି ଲାଗେନି। ଟିକେ ଶା ଆଧା ଭାତ, ଡାଲି, ଚା ଆଳୁ ଚଖା ହେଇଲେ ବି ଚଳିଯିବ କିନ୍ତୁ ବେଶୀ ଆ ଟମ୍ ବି ଦରକାର ନାହିଁ କି ସେ ପୁରୀ, କ୍ଷୀରି କି ବାତ କରିକି
ହଁ।
ଆଉ ବାପା, ମା?
ହୁଁ, ବାପା, ମା ଶୋଇଛନ୍ତି ଆଉ। ମୁଁ ବି ଶୋଇଛୁ ଆଉ।
କଣ ବାପା ବି ସିଫ୍ଟ ଯାଇଥିଲେ କି?
ନା, ନା ଏ ସିଫ୍ଟ ଯାଇଥିଲେ।
ଓ
ବାପା ଏ ସିଫ୍ଟ ଯାଇଥିଲେ ହେଟୁ ଆମର ତ ଏମିତିରେ ଜାହେଲେ ଟିକେ ଲେଟ୍
ହୁଁ।
ସେଥିନାଗି ଖାଇ ଦେଲୁ ନା ଆଉ।
ଲ ଗଲ।
ଅହ ଉଁ?
ଭଲ
କଣ ସବୁ ପରିବା ପକେଇ ଡାଲମା କରିଥିଲ?
ଡାଲମା କରିଥିଲି ଆ ପରିବା ଅଧା ନଥିଲା ଫିର୍ ଭି ଟିକେ ଟିକେ ଥିଲା ହେଇଗଲା ଆଳୁ, ବାଇଗଣ, ସାରୁ, କଖାରୁ ଆଉ ସେଇଟା କଣ ଥିଲା ମାଟି ଆଳୁ। ଖମ୍ବା ଯାହାକୁ କୁହନ୍ତି ହେଲା ଆଉ ତାପରେ ଚଣା ଡାଲି, ମୁଗ ଡାଲି, ହରଡ଼ ଡାଲି ଆଉ ଟମାଟ ଏ ସବୁ ପ ପକେଇକିରି ତାକୁ ସବୁ ସିଜେଇଦେଲି ତାପରେ ଛୁଙ୍କ କରିଦେଲି ଚେଜପତ୍ର, ଜିରା ଆଉ କଞ୍ଚା ଲଙ୍କା, ଅଦା ଦେଇକି ତାକୁ ଛୁଙ୍କ କରିଦେଲି ଆଉ। ତାପରେ ଏ ଏ ତାପରେ ଟିକେ ଧନିଆ ପତ୍ର ଆଉ ଜିରା, ଲଙ୍କା ଗୁଣ୍ଡ ପକେଇ ଦେଇକି ବନ୍ଦ କରିଦେଲି ଆଉ। ତାପରେ ବାପାଙ୍କ ପାଇଁ କି ଅଟା ଚକୁଳି ହୋଇଥିଲା। ଆମେ ସବୁ ଆ
ନ ଝିଅ।
ଝିଅ ଯାଇଛି ଅପା ରୁ।
ଓହୋ, ଆଉ ଆଜି ଭାଇଙ୍କ ନାଇଟ୍ ସିଫ୍ଟ ନା?
ତ ସେଥିପାଇଁ କି।
ନାଇଟ୍ ସିଫ୍ଟ୍ ଯଇଥିବ ସେଥିପାଇଁ ଆଉ।
ହଁ, ତାର ନା ତିନି ଦିନ ବ ଲଗାତର ହେଇଯିବ ଆ ଯିବା କଥା ଘରୁକୁ। ସବୁ ନେଇକି ପଳେଇଛି ଜାଣିଲ ଯୋଉ ଟ ସ୍କୁଲ ରେ ସବୁ
ଓହୋ, ଶିଆଡ଼ୁ ସିଆଡ଼ୁ ଏକା ତ ଭାରି
ଆଁ ସେ ସେଆଡ଼େ
ନା ମୁଁ ଏତେ ଭୋଓରୁ ଉଠି ଆସ୍ ସିବ ହଁ ଏତେ ଭୋରୁ ଉଠିକି ଆସିବେ ପୁଣି ଗାଧୁଆ ପାଧୁଆ କରି ବାହାରି ଯିବେ କାଇଁ ସୋଟାରେ ପଳେଇବ ଆଉ।
ହୁଁ। ହୁଁ, ଆମେ ଟାଇମିରେ ଉଠୁଛୁ କିନ୍ତୁ ହଁ, ମେନ୍ କଥା ଯଦି ପାଞ୍ଚ ଦଶ ମିନିଟ ଏପଟ ସେପଟ ହେଇଗଲା ସିଏ ‌ଆଜି କବାଟ ବାଡ଼େଇବ ତାପରେ ରା ତିରୁ ମାନେ ଗୋ
ନାଇଁ ଭଲ କରଛନ୍ତି ସିଆଡ଼ୁ କୁଆଡ଼ୁ ବାହାରି ପଳେଇବ ଠିକ୍।
ଧୋଇଦବ ମୁଁ ନେଇଯିବି। ମୁଁ କହିଲି ନାଇଁ ମୁଁ ପୁଅ ସାଙ୍ଗେ ପଠେଇଦେବି।
ଆଉ ଏବେ କିଛି ଛତୁ ହୋଉନି ନା?
ନାଇଁ ଏବେ କିଛି ବର୍ଷ ଆସିବ ଗରମ ଦିନେ ଇଏ ଟା ଥିଲା। ପାଳ ଛତୁର ଯୋଉ ଗୋଲ୍ ଗୋଲ୍ ଟା।
ହୁଁ।
ସେଇଟା କିନ୍ତୁ
ଏବେ ହୋଉଛି? ଏବେ କିଛିତ ହୋଉନି।
କରିପାରିବିନି। କହିପାରିବି
ବର୍ଷା ହଉଛି ନା ସେଥିପାଇଁ ବୋଧେ ଅପ ଡାଉନ ହଉଛି।
ହଁ ଅପଡାଉନ ହଉଛି ନାଇଁ, ଶୁଣା ଯାଉନାଇଁ।
ଚ ହୁଁ। ଏଇ ବର୍ଷା ହଉଛି ନା ସେଥିଲାଗି, ନେଟୱର୍କ ପ୍ରୋବ୍ଲେମ ହଉଥିବ ଆଉ।
ଦିନରେ ପୁଣି ଏ ଯୋଉ କରିଥିଲି, ଗୋଟା ଆଡେ ଆମର ଘରୁ କଲ ସେ ଠି ସେମିତି ଶୁଣା ଯାଉନଥିଲା, ଶୁଣା ଯାଉନ ଥିଲା ଦିନରେ ବର୍ଷା ହେଇଥିଲା, ଚାରିଟାରୁ କଣ କରିବା।
ହଉ ଠିକ ଅଛି ନହେଲେ, କାଲି କଥା ହବା ଆଉ।
ହଁ-ହଁ ବର୍ଷା ହଉଛି ଏବେ ନେଟୱାର୍କ ପାଉନି ରଖୁଚି।
ହଁ-ହଁ।